ହଁ ହୁଁ କଣ କରୁଥିଲ।
ଏଇ ଦୋଳି ଟିକେ ଖେଳୁଥିଲି ଆଉ।
ରଜ ପା ଗଲାଣି।
ଆମର କିନ୍ତୁ ରଜ ଯାଇନି।
କି।
ଦୋଳି ଅଛି ମାନେ ରଜ ଅଛି ତମେ କଣ କରୁଛ।
ଏଇଠି ବସିଛି ଆଉ ବାହାରେ ବସିଛି।
ଓଃ ହୋ ଆଉ ଘରେ ସମସ୍ତେ କଣ କରୁଛନ୍ତି।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
ମୋ ନେଟୱର୍କ ଟିକେ ପ୍ରୋବ୍ଲେମ୍ ହଉଛି ନା କଣ।
ମୋର ନାଁ ତ ମତେ ତ ଭଲ ଭାବରେ ଶୁଭୁଛି ତମ କଥା ବି ମତେ ଭଲ ଭାବରେ ଶୁଭୁଛି।
ଶୁଭୁଛି। କିନ୍ତୁ ତମର ବୋଧେ ପବନ ଦୋଉଛି କି?
ଟୋଟାଲି ପବନ ନାହିଁ ମୁଁ ପଦାରେ ବହିଚି ପବନ ଟିକେ ଦିଅନ୍ତା କି।
ନାଇଁ କିନ୍ତୁ ବେଳେ ବେଳେ ଫଡ ଫଡ ହଉଛି ହେଇ ଏବେ ଫଡ ଫଡ ହଉଛି।
ନା ନା ଟିଭିି ଚାଲିଛି ଘର ଭିତରେ।
ଓଃ ହୋ।
ଏଇ ଶବ୍ଦଟା ଯେତିକି ଜୋରରେ ଶୁଭୁଥିବ ଭଲ ମାନେ। ସାଉଣ୍ଡ ବୋହୁତ ଜୋରରେ ଦିଆଯାଇଛି ନା ସେଥିପାଇଁ।
ଓଃ ହୋ।
କଣ ଖାଇଥିଲ ସନ୍ଧ୍ୟାବେଳେ।
ଖାଇଥିଲି ଆଜି ଟିକେ ଚାଟ୍ ଖାଇଥିଲି।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
ତମେ।
ମୁଁ ଜୋ ମାନେ ସାଙ୍ଗେ ସାଙ୍ଗେ ବିସ୍କୁଟ ଖାଇକି ଆସିଲି।
କ ଏତେ ନଅଟା ବେଳେ?
ନଅ ଟା ହେଲାଣି।
ଦେଖୁନା ଟିକେ।
ହଁ ମୁଁ ଆଉ ଦେଖିନି ସମୟ କେତେବେଳେ ବିତି ଗଲାଣି।
ଏକାଥରେ ତ ଖାଇଦେଇକି ଖାଇଦେଇକି ଶୋଇପଡିଥାନ୍ତ ଆଉ।
ସୋଇନି ସୋଇନି ଏ ପ ଏଇନା ନିଦ ଲାଗନି।
ଆଉ।
ଆଉ ତମର କଣ ରୁଟି ନା ଭାତ।
ହୁଁ। ଗରମ ବି ହଉଛି ଶୋଇବାକୁ ଇଛା ହଉନି।
ଏ ଆସୁନା କି ପା ପାଠ ପଢିବା ପାଇଁ ମୁଁ ତମକୁ କାଇଁ ଦେଖିବାକୁ ପାଉନି। ମୁଁ କହିଲି ଆସୁନ କି ପାଠ ପଢିବା ପାଇଁ ତମକୁ ମୁଁ ଆଉ ଦେଖିବାକୁ ପାଉନାହିଁ।
ନାଇଁ ଅବିକା ମାମୁଁ ଘରକୁ ପଳେଇ ଆସିଛି।
ଆଚ୍ଛା, ଆଚ୍ଛା।
ଏ ଯୋଉ ରଜରେ ବୁଲିବାକୁ ପଳେଇ ଆସିଛି ଆଉ।
ରଜ କେମିତି କଣ ବିତିଲା?
ସେମିତି ଆଉ, ଆଉ କଣ ଫାଷ୍ଟ ଦିନ ଆଉ ଲାଷ୍ଟ ଦିନ ତ ବର୍ଷା ହେଲା। ଖାଲି ଗୋଟିଏ ଦିନ ଯା ଆମେ ଇଏ କଲୁ ଆଉ।
ମୋ ନମ୍ବର କେମିତି ପାଇଲ?
ତମ ନମ୍ବର ସାଙ୍ଗ ମାନଙ୍କଠୁ।
ନା ଟା ଯେମିତି ମୁଁ କହିଲି ଓ ହୋ। ମତେ ସମୟ ହେଉନଥିଲା ନା କଲ କରିବା ପାଇଁ ସେଥିପାଇଁ ସମସ୍ତେ କହୁଛନ୍ତି କରିବା ପାଇଁ, କଣ କରିବା ଜଣକ ପରେ ଜଣେ, ଜଣକ ପରେ ଜଣେ।
ହୁଁ।
ଆଉ କେତେଟା କଲୁଣି?
କ ମୋର ଆହୁରି ଅଛି ବାରଟା ତେରଟା ଭଳିଆ।
ହଉ ମୋର ବି ତମର ମୋର ବି ସେୟା।
ହଁ ସରୁନି ପରା ଛୁଆଙ୍କର କିନ୍ତୁ ସରିଗଲାଣି।
ହଁ ମୁଁ ମଝିରେ ବନ୍ଦ କରିଦେଇଥିଲି ଏ ରଜ ପୂର୍ବରୁ ବନ୍ଦ କରିଦେଇଥିଲି ରଜରେ ବି ବନ୍ଦ କ କରିଦେଇଥିଲି ରଜରେ ଲୁଡୁ ଖେଳ ହେଲା କି କଣ ହେଲା। କଥା ହେଇ ହବନି ଭଲସେ କାହିଁ କଲ କରିବ? ହଁ କେତେଉରେ କଟିବି ଯାଉଛି ପୁରା ଶୂନ୍ୟ ହେଇଯାଉଛି।
ମୋର ବି ସେମତି ମାନେ କଲ ଟା ଲଗେଇ ଦଉଛି ସେମାନେ ଉଠେଇ ପାରୁନାହାନ୍ତି। କିଏ ବି ଉଠେଇଲା ବେଳକୁ ଜଏନିଙ୍ଗ ଦେଖେଇକି କଟି ଯାଉଛି।
ଭଲସେ କଥା ହଉଛି, ଗୋଟେ ଗୋଟେ ତ ଲାଗୁନି କିଛି ଅସୁୁବିଧା ପାଇଁ ଆଉ ଗୋଟେ ଗୋଟେ ଲାଗି ଯାଉଛି। ସେଗୁରା ବି ଜିରୋ ହେଇଯାଉଛି।
ମୋର କିନ୍ତୁ, ଛଅ ସାତଟା ଏମିତି ହେଲାଣି ବେଶୀ ବି ହବ ବୋଧେ, ଏମିତି ଜିରୋ ଜି
ମୋର ବେଶୀ ମୋର ବେଶୀ ହେଲାଣି।
ନାଇଁ ଏ ମାନ ଯୋଉ କଲ ଏଥିରେ ଯୋଉଟା ସେଟା ଗୋଟିଏ ମାନେ ଛଅଟା ଜିରୋ। କିନ୍ତୁ ଏଥିରେ ପଇସା ଏଥିରେ ସବୁ ମେଞ୍ଚେ ଜିରୋ ଜିରୋ ଲେଖୁଛି।
ଦି ତିନିଟା ଆ ଆସୁଛି ଆଉ।
ମୋ ଭଏସ ତମକୁ ଠିକ ଶୁଭୁଛି ତ?
ହଁ ହଁ ମତେ ଭଲ ଶୁଭୁଛି ମୁଁ ମୋ ମୋ କଥା ଶୁଭୁଛି ତମକୁ ଭଲ ଭାବରେ?
ହଁ ହଁ ଶୁଭୁଛି।
ବି ତ
ହଁ ଆଉ ରାତିରେ ଖାଇବା କଣ?
ଆମର ଭାତ।
ତମ ସିଆଡେ ଭାତ।
ନା ଆମର ଏମିତି ଭାତ ରୁଟି ଖାଆନ୍ତି ନା ଆମର ଭାତ।
ଓହୋ ଭାତଟା ରୁଟି ନଗେଇ ଖାଇ ପି କଣ ହେଇଥିବ ଡାଲି ପାଲି।
ହୁଁ ଡାଲମା।
ଡାଲମା।
ହୁଁ। ଘରକୁ କେବେ ଆ
ଆଉ କଣ କହିଲ?
ଘରକୁ କେବେ ଆସୁଛ?
କାଲି ଭାବୁଛୁ ଯିବୁ ବୋଲି ଦେଖିବା କଣ ହଉଛି?
ପାଠ ପଢାପଢି ପୁଣି ସବୁ ଦରକାର ନା ନାଇଁ।
ହଁ ମ୍ୟାମ ତ କହୁଥିଲେ ଦେଖିବା କଣ ହଉ ସେତିକି ମାନେ କେବେଠୁ ଆସିନଥିଲେ ନା ସେଇଥିପାଇଁ।
ହଁ ଯାଇଛ ମାନେ ଏତେ ଦିନି
ହଁ ମାନେ ମୁଁ କେବେ ଆସିଲି କି ରଜ ପୂର୍ବ ଦିନ ଆସିଲି ପା।
ଘର ହୁଁ। ଆମର ଏପଟେ ରଜରେ ରାତିରେ ମେଘ ହୋଇଥିଲା ଦିନରେ ମେଘ ହେଇନି।
ମାନେ ଆମ ଏଠି ବି ସେମତି ମାନେ ଠିକ ତିନିଟା ବେଳୁ ବର୍ଷା ଆରମ୍ଭ ହେଇଯିବ। ଖରା ପାଇଁ ବି କିଛି ରଖୁନଥିଲେ ରଜ ପାଇଁ ସବୁବେଳେ ର ଖିବେ ମାନେ ତିନିଟା ପରେ ଦେଖିଲା ବେଳକୁ ସେଇ ଟାଇମ ରେ ବର୍ଷା ହବ।
ସେଇ ବର୍ଷ କେତେଟା ଜାଗା ଜାଣିବାକୁ ପାଇଲି ଯୋଉଠି ରଜ ମହୋତ୍ସବ ମାନେ ପାଳନ କରାଯାଏ ସମସ୍ତେ ଯିବା ସେଆଡେ ସେଇଟା ବୁଲିବା ପାଇଁ ଆଉ ଆମ ଘର ପାଖରେ ବି ହୁଏ ମୁଁ ଜାଣିନଥିଲି ଆଜି ଜାଣିଲି।
ମୁଁ କହିନି ତମେ ଜାଣିନା ଯାଅ ନା।
ହଁ ଦୂର ହେଲେ ନା ଆ ଜଣେ ଥିଲେ ସିନା ଯିବା। ସେଥିରେ କଣ ଉଛି ଆମ ଗାଁରେ ତ ଦୋଳି ଅଛି। ଆମ ଗାଁ ତ ଦୋଳି ବୁଲି ବୁଲିକି ଦୋଳି ଖେଳିଦୋଉ ବାସ।
କି ଦୋଳି ଏ ଯୋଉ ପଟା ଦୋଳି।
ହୁଁ ବାଉଁଶରେ ପଟା ଦୋଳି ଦଉଡା ପଟା ଦୋଳି।
ଆଉ ଇଏ ଯଉ ଶେଡିରେ ଯଉଟା ହୁଏ।
ଆମର ଇଆଡେ ନାହିଁ ତ ସେ ସବୁ।
ଓହ ମୁଁ ବି ଯାଇଥିଲି ଯୋଉ ରଜ ମହୋତ୍ସବ ହଉଛି ଯୋଉଠିକି। ବହୁତ ଯୋଉଟା ଆଗରୁ ଯୋଉଥରେ ନଙ୍ଗଳ ଟାଇପର ବୋଧେ।
ହୁଁ ହୁଁ।
ଢିଙ୍କିରେ ଯେମିତି ଚାଉଳ କୁଟା ହୁଏ ନା ଯୋଉ ଭଳିଆ ଦେ
ହୁଁ ହଁ ହଁ ଦେଖିଛି ଦେଖ
ସେଇ ଭଳିଆ ମାନେ ବନ୍ଧା ହେଇଥିଲା ବହୁତ ମୋଟା କିନ୍ତୁ। ସେମାନେ ଓପରୁ।
ହୁଏ ନାଇ, ରଜ ମହୋତ୍ସବ ହୁଏ।
ହଁ ମାନେ ବହୁତ ଉପରେ ଯୋଉ ଗଲା ମାନେ ଯେତେବେଳେ ତଳୁକୁ ଅନେଇବୁ ଭାବିବୁ ଜମପୁରରେ ଥିଲା ଭଳିଆ।
ଦେଖିକି ଆସିଛ ଜମପୁର ଆଉ ନାଇଁ କି।
ଓହୋ। ସେ ଯଦି ପଡିବୁ ଥରେ ଯଦି ପଡି ଯାଇଛିବୁ ଏକାଥରେ ମରିଯିବୁ।
ଟିକେ ଦେଖି ଚାହିଁକି ଖେଳିବା କଥା ନା ଆଉ।
ହଁ ମୁଁ କିନ୍ତୁ ସେ କିନ୍ତୁ ବହୁତ ନା କେତେ କେତେ ଥର। ଆଉ ସବୁଠି ମୋଟା ମୋଟା ଯା। ବସଯାଉଛନ୍ତି ସେ ଆଉ ଠେଲି ପାରୁନାହାନ୍ତି ଗୋଟେ ମୋଟା ଝିଅରେ ଥିଲା ତାକୁ ଓହ୍ଲେଇ ଦେଲେ କହିଲେ ତମେ ଓହ୍ଲେଇ ପଡ।
ଆଚ୍ଛା ଆଚ୍ଛା।
ଆଉ ସେ କେମିତି ଏତେ ଜଣ କରିବେ ନା।
ତମେ ଖେଳିଚ ନା ସେଇ ଦୋଳି ଟା।
ହଁ ମୁଁ ପା ବସିଥିଲି ମତେ ସେମିତି ଲାଗିଲା।
ସେଇଥିପାଇଁ ପୁରା ଅନୁଭୂତି ଟା କହିଦଉଛ ଆଉ ନାଇଁ ଯାହା ଯାହା ଅନୁଭବ କରିଥିଲ ସେଇଥିପାଇଁ କହିଦେଲ ଆଉ।
ସିଏ କହିଲେ ଆଉ ଯଦି ବି ତମେ ଫୋନରେ ଫଟୋ ଫଟୋ ଉଠେଇବ। ତାହେଲେ ଆଉ ଆମର ରିକ୍କ କିଛି ନାହିଁ। ମୁଁ ଏମତି ଚାପିକି ଫୋନ୍ ଟା କୁ ଧରି। ଥିଲି ଶୁଣଟିକେ ମୁଁ ଚାପ। କି ଧରିଥିଲ ସେ ଫୋନ ରୁ ସୁଇଚ୍ ଅଫ ହେଇକି ଦି ଥର ସୁଇଚ୍ଅଫ ହେଇିକି ଦି ଥର ଫିଟି ଯାଇଛି ଆପେ ଆପେ।
ଉହୁଁ ଆରେ ବା ଫୋନ ବି ଡରି ଯାଇଥିଲା ତମସହ।
ଆଉ ଫୋନ ଯିବି ଜୀବନ ପଳେଇଥାନ୍ତା ପୁରା ଡିସପ୍ଲେ ବାହାରିକି ପଳେଇଥାନ୍ତା ସେ ଯଦି ଗଳି ପଡିଥାନ୍ତା।
ଏଥି ଡିପ୍ଲେ ବାହାରିକି ପଳେଇଥାନ୍ତା ତମ ଶରୀରେମ ଆତ୍ମା ଟା ବାହାରି ପଳେଇଥାନ୍ତା ଆଉ।
ହଁ ଅଧା ପଳେଇଥାନ୍ତା।
ଆଛ।
ଆଉ ରଜରେ ତମେ କୁଆଡେ ଯାଇଥିଲ।
ମୁଁ କୁଆଡେ ଯାଇନି ଖରା ଗରମରେ।
ହଁ ବୋଉଲୋ।
ଘରୁ ବାହାରିବାକୁ ତ ଇଛା ହୋଉନଥିଲା ଆଉ।
ହୁଁ ଆଉ ପୋଡ ପିଠା ତ ହେଇଥିବ।
ପୋଡପି ପିଠା ହେଇଥିଲା ସିଜା ପିଠା ହେଇଥିଲା ବରା ହେଇଥିଲା ଦହିବରା ହେଇଥିଲା ତରକାରୀ ହେଇଥିଲା ଯାହାବି ଖାଇବେ।
ହୁଁ।
ସେୟା ହେଇଥିବ।
ହୁଁ। ଆମର ମାନେ ଏଠି ମାନେ ଚୁଲି ନାହିଁ ପୋଡ ପିଠା ହେଇନଥିଲା।
ନାଇଁ ଗ୍ୟାସ ରେ ବି ହେଇପାରିବ ଆମ କଣଚୁଲିରେ କରିଥିଲୁ କି ଆମେ ତ ଗ୍ୟାସ ରେ କରିଥିଲୁ।
ଆମର ଗ୍ୟାସରେ ମାନେ ସେଟା କୁ ପୋଡେ ଏଟା କିନ୍ତୁ ଯୋଟା ମାନେ
ହଁ ପୋଡ ପିଠା ହି ହେଇଥିଲା ନା ଗ୍ୟାସ ରେ ପଢେ। ପୋଡ଼ପିଠା ହେଇଥିଲା।
ସେଟା ବି ଆମର ସେମିତି ଯୋ ପୋଡପିଟାଟା ହେଇଥିଲା। ତାଦେଅରେ ଯୋଉ ପୁର ଦେଇକି କରିଥିଲେ। କିନ୍ତୁ ମାମୁଁଙ୍କ ତାଙ୍କ ଘରୁ ଯେବେ ଆସେ ଆସିଲା ପୁରା ଚୁଲିରେ ପୋଡ ହେଉ ପୁରା ଯେମିତି ପୋଡ ପିଠା ସେମତିଆ।
ମୋର ଆମର ପୁର ଦିଆ ହେଇନଥିଲା ଆମର ସେମିତି ପୋଡ ପିଠା ହୁଏ ସେମିତି ହେଇଥିଲା।
ମାନେ ନଡିଆ ନା କୁଡେ।
ନଖିଆ ପଡିଥିଲା ଗୁଡ ପଡିଥିଲା ଚୁନା ପଡିଥିଲା କାଜୁ ପଡିଥିଲା।
ହୁଁ ସେଟା ମାଇଁଙ୍କ ତାଙ୍କ ଘରୁ ବି ଆସିଥିଲା ସେମିତି।
ଠିକ୍ ଅଛି ଗୁଆ ଘିଅ ଯାହାବି ତମେ ଯାହାବି ତମେ ଉ ଜିନିଷ ପକେଇବାକୁ ଚାହିଁବ ନଡ଼ିଆ କାଜୁ ଆଉ କେଶେରି କେତେ ଖାଉନୁ। ତଅ ସେଟା ପକେଇ ନଥିଲୁ। ସବୁ ଚୁନା ଦେଇକି ସବୁ ସାମଗ୍ରୀ ଦେଇଥିବ ବୋଲି ଯନନ୍ତି ଦେଲେ। ଠିକ୍ ଅଛି ଆପେ କଢେଇରେ କଦଲୀ ପତ୍ର ଦେଇକି ଗୁଆ ଘିଏ ତା ଉପରେ ଦେଇକି ପି ଦେଲି ତା ଉପରେ ପୁଣି କଦଳୀପତ୍ର ଦେଇଦେଲି।
ହଁ ହଁ ହଁ ଦେଇ ଦେଇକି ତାପରେ ଯୋଉ କଣ ନିଆଁ ଆବା ଦିଅନ୍ତି ଓପରେ ଯୋଉ
ମାନେ ଘିଅ କଦଳୀପତ୍ର ଦେଲେ ତା ତଳ ପଟ ତ ପୁଡିଗଲା। ତାକୁ କାଢିକି ପୁଣି ସେଟାକୁ ତା ଉପରେ ରହିଲା ହେଟା ପୁଣି ତଳକୁ ରହିଲା। ହେଲା ଏ ପଟ ଉିତର ବି ସିଜିଲା ଉ ଏପଟ ସେପଟ ଏପଟ ସେପଟ ପୋଡି ବି ଗଲା। ପୋଡା ଗୁଡ଼ା ବି ବଢ଼ିଆ ଲାଗୁଚି।
ତମେ କି କି ପିଠା ସବୁ ଶିକିଚ।
ଏଣ୍ଡୁରୀ। ଘି ପିଠା ଶିକିଚି ଆରିଷା ପିଠା ହଁ କରିଦେବି। ହେଲେ ଏବେ ଏପର୍ଯ୍ୟନ୍ତ ସେ ପରିସ୍ଥିତି ଆସିନି ମା କେହି
ମାନେ ମୁଁ ଦେଖିକି କିନ୍ତୁ କେବେ ଟ୍ରାଏ କରିନି କରିବା ପାଇଁ।
ନାଇଁ ଘି ପିଠାଟା ମୁଁ କରିଦିଏ ମା ଛାଣି ଦିଅନ୍ତି।
ଆଉ ସେଟା ମୁଁ କରିଦେଇଚି। ଯୋଉ ଆରିସା ପିଠା ତ?
ହଁ ଆରିସା ପିଠା।
ମୁଁ ସେଟା ବି କରିଚି। ତୁ ଜନ୍ତି କି ଯୋଉ ହାତରେ ଏମିତି ଏମିତି ଥାପନ୍ତି ପୁରା ଗୋଲ୍ ହବ।
ବାସ୍ ବାସ୍ ହଁ।
ସେଇଟା ମୁଁ ଶିଖିଛି। କାକରା ବି ଶି ଖିଚି। କିନ୍ତୁ ବେଳେ ବେଳେ କାକରା କଲା ବେଳେ କଣ ହୁଏ କୁହନି? ଯୋଉ ପଛ ପଟଟା ନୁହେଁ କଣା ହେଇଯାଏ।
ସବୁ ଶିଖି ଯିବା ଟା ଭଲ। ଆଉ କଣ କହୁଚୁ କୁହ? କେତେବେଳେ? ଏ ଯୋଉ ଗରମ କଥା ତ ବିଲକୁଲ ହିଁ କୁହନି। ଗରମ ଏତେ ଜୋରେ ହୋଉଚି ଲାଗୁଚି ସୂର୍ଯ୍ୟ ମୁଁ ତ ଏତୋବେଳେ ପୁରା ରାଗିକି ଅଛନ୍ତି।
ନା ଯୋଉ କଣ ଆମର ଗୋଟେ ପ୍ରଶାନ୍ତ ମହାସାଗରରେ ନୁହେଁ ନା
ହୁଁ।
ଯୋଉ ପାଣି ଉରା ବୋହୁତ ବସିଥିବ ସବୁବେଳେ ପାଣି ଟା ଥଣ୍ଡା ରୁହେ ନା ନଈକି ବି ଗଲେ ପାଣିଟା ଥଣ୍ଡା ନୁହେଁ କି?
ହୁଁ।
ସିଏ ସେଠିରେ କିନ୍ତୁ ପ୍ରଶାନ୍ତ ମହାସାଗର ରେ ପାଣି ଟା ପୁରା ଗରମ। ଏତେ ଯୋଉ ଖରା ହୋଉଚି ପାଣି ପୁରା ଗରମ ମାନେ ଫୁଟିଲା ଭଳିଆ। ସେଇଥିପାଇଁ ଆମ ଏଠି ବେଶୀ ଗରମ ଜଣା ପଡୁଚି।
ହଁ ପରା।
କିନ୍ତୁ ଏଥରକ ପା କୋହୁଚନ୍ତି କି ଦୋଉଥିଲା ଓଟିଭିିରେ କି ଶୀତ୍ ଏଥର ଶୀତଦିନେ ଶୀତ ବସ୍ତ୍ର ଭାହାରିବନି ବୋଲି।
ଦେଖାଯାଉ ପ୍ରଥମେ ଖରା ଗରମ ହୋଉଚି
ତ ବେଶୀ ହେଇନି।
ଖରା, ଗରମ, ତାପରେ ବର୍ଷା, ତାପରେ ଯାଇ ଶୀତ।
ହଁ ଏବେ ତ ବର୍ଷା ଷ୍ଟାର୍ଟ ହେଇଗଲାଣି।